କଣ କରୁଛନ୍ତି?
ହାଲୋ।
ହାଲୋ।
ହଁ ନମସ୍କାର।
ର ଆପଣ କଣ କରୁଛନ୍ତି?
ନାଇଁ ଏମିତି ବସିଥିଲି। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆଉ ଖିଆ ପିଆ ସରିଲାଣି।
ମୁଁ ନା ଖାଇନି ରୋଷେଇ ଚାଲିଛି। ଆପଣଙ୍କର?
ନା ଖାଇ ସାରିଲୁଣି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛ ଅଛନ୍ତି।
ଆଉ ବର୍ଷା କେମିତି କଣ ହଉଛି ସେପଟେ?
କଣ କହିଲେ?
ମୁଁ କହିଲି ବର୍ଷା ହଉଛି।
ନା ନା ବର୍ଷା ହଉନି। ଟିକେ ଆଗରୁ ବର୍ଷା ଥିଲା ହଁ ଟିକେ ଆଗରୁ ଥିଲା ଏବେ ବ ର୍ଷା ହଉନି। ଛାଡି ଯାଇଛି ଟିକେ ଥଣ୍ଡା ଲାଗୁଛି ଆଉ।
ଆଚ୍ଛା ଆପଣଙ୍କୁ ଗାଁ ରହିବାକୁ ଭଲ ଲାଗେ ନା ସହରରେ ରହିବାକୁ ଭଲ ଲାଗେ?
ଶରୀର ସବୁବେଳେ ସହରରେ ଆଉ ଆତ୍ମା ସବୁବେଳେ ଗାଁ ରେ।
ସେ ସେ କଥା। ଶରୀର କେମିତି ଭଲ ଲାଗେ ଆଉ ଆତ୍ମା ଟା କଣ ଟେ ମତେ ବୁଝେଇଲେ।
ମାନେ ଯୋଉ କର୍ମ ତତ୍ ପର ଜୀବନରେ ମାନେ ଯୋଉ ନିଜର ଆବଶ୍ୟକତା ଗୁଡାକ ପୂରଣ କରିବା ପାଇଁ ବା ସମସ୍ତଙ୍କର ମାନେ ଯୋଉ ଯନ୍ତ୍ରଣାକୁ କିଛି ଉପଶମ କରିବା ପାଇଁ ଯୋଉ ଜୀବନର ଯନ୍ତ୍ରଣା ମାନେ ଯୋଉ ଆ ମାନେ ଆବଶ୍ୟକତା ହଉ ଶିକ୍ଷା ହଉ ସ୍ଵାସ୍ଥ୍ୟ ହଉ ବା ଯୋଉ ଆମ ଜୀବନଟା ବଞ୍ଚିବା ପାଇଁ ଯୋଉ ଯୋଉ ଶି ଶିକ୍ଷା ସ୍ୱାସ୍ଥ୍ୟ ସେଟା ଗାଁ ଅପେକ୍ଷା ସହରରେ ଟିକେ ଅଧିକ ସେତୁ ମିଳିପାରେ। ତେଣୁ ଅନିଚ୍ଛା ସତ୍ୱେ ମଧ୍ୟ ଆମକୁ ଯିବାକୁ ପଡେ ସହରକୁ। କିନ୍ତୁ ବାସ୍ତବରେ। ଯଉ ଆମର ଆତ୍ମା ପ୍ରାଣ ଟା ଯୋଉ ଗାଁରେ ଆମେ ଜନ୍ମ ହେଇଥାଉ ସେ ସବୁବେଳେ ସେଇଠି ହିଁ ରହିଯାଇଥାଏ। ଆମେ ଯେତେ ସହରରେ ରହିଲେ ମଧ୍ୟ ଆମ ମନରେ ଭାବନାରେ ସ୍ୱପ୍ନରେ ସବୁବେଳେ ସେଇ ଗାଁ ହିଁ ରହିଥାଏ। ତଣୁ ମୁଁ କହେ ଶରୀର
ଗାଁ ର ପାଣିପାଗ ବି ଅଲଗା ଆଉ ସହରର ପାଣିପାଗ ବି ଅଲଗା ନାଇକି।
ହଁ ପାଣିପାଗ ବି ଅଲଗା ଭାବନା ବି ଅଲଗା ସବୁ ଅଲଗା। ମାନେ ଦୁଇଟା ମାନେ ଗୋଟେ ପୃଥିବୀରେ ଦୁଇ ଭିନ୍ନ ଦୁନିଆ।
ଦୁନିଆ ହଁ।
ସେମିତି ଆଉ ଆପଣଙ୍କୁ? ଆପଣଙ୍କୁ କଣ କର ଲାଗେ?
ମତେ ସହର ଫିଫ୍ଟି ପରସେଣ୍ଟ ଆଉ ଗାଁ ବି ଫିଫ୍ଟି ପରସେଣ୍ଟ।
ମତେ ନବେ ପ୍ରତିଶତ ରୁ ଅନ ପ୍ରଶତ ଭଲ ଲାଗେ ଗାଁ ମୁଁ ଭାବେ ଯଦି ସାର ପିଡିଆ ରାସାୟନିକ ଔଷଧ ପ୍ରୟୋଗ ହଉନଥାନ୍ତା ଦେଶ ଦୁନିଆ ଏତେ ବଢୁନଥାନ୍ତା ଜୀବନ ଟା ଜନ୍ମର ଆରମ୍ଭ ହ ମରିବା ଯାଏଁ ଯଦି ଗାଁରେ ବି କଟିଯିବ ତାର ଦୁଃଖ ନାହିଁ। ଏଇ ଦୁନିଆ ସହିତ ତାଳମେଳ ଚାଲୁଛି ଚାଲୁ ମଣିଷ ବାଧ୍ୟବ ସତଃ ସହରକୁ ଆସିଯାଏ।
ଆସି ଯଏ ହଁ।
ଅନିଛା ସତ୍ୱେ।
ସେ ପାଠ ପଢା ପାଇଁ ହଉ ନା
ରୋଜଗାର ପାଇଁ ହଉ ପାଠ ପଢା ପାଇଁ ହଉ ସ୍ଵାସ୍ଥ୍ୟ ଶିକ୍ଷା
ସବୁ କିଛି ଦେଖିବାକୁ ଗଲେ। ଆଉ ମାନେ ସହରର ଖାଇବା ଭଲ ଲାଗେ ନା ଗାଁ ର ଖାଇବା ଭଲ ଲାଗେ?
ଖାଇବା ଗାଁ ଖାଇବା ଭଲ ଲାଗେ।
କେମିତି? ସମସ୍ତଙ୍କୁ ସହରର ଖାଇବା ଭଲ ଲାଗେ, ଯୋଉ ଯୋଉ ବଡ ବଡ ଷ୍ଟଲ ବସିଥାଏ ସହରରେ ନାଇଁ ଯୋଉ ବଡ ବଡ ଷ୍ଟଲ ବସିଥାଏ ସହରରେ ସମସ୍ତଙ୍କୁ ସେଗୁଡା ଭାରି ପସନ୍ଦ ଲାଗେ। ଯେମିତି ଆମର ଗୁପଚୁପ ହଉ ବରା ହଉ ସିଙ୍ଗଡା ହଉ ପିଜା ବର୍ଗର ଯାହା ସବୁ ଏବେ ଚାଲିଛି।
ପିଜା ବର୍ଗର ପିଜ୍ଜା ବର୍ଗର ଭଲ ଲାଗେନି, ମତେ ଟ ଭଲ ଲାଗେନି କିନ୍ତୁ ଗୁପଚୁପ ଭଲ ଲାଗେ। ଫାଷ୍ଟଫୁଡ ଭଲ ଲାଗେ ସିଙ୍ଗଡ଼ା ଭଲ ଲାଗେ ବରା ଚପ ଭଲ ଲାଗେ ବରା ଭଲ ଲାଗେ ଆଳୁ ଚପ ଭଲ ଲାଗେ କିନ୍ତୁ ଆଳୁ ଚପରେ ଆଳୁ ଭଲ ଲାଗେ ସେ ଯୋଉ ବାହାରଟା ଭଲ ଲାଗେନି ମାନ ଯୋଉ ବେଶନ ଭଲ ଲାଗେନି।
ହଁ।
ମୁଁ ସେ କେନ୍ଦୁ ଖାଇଲା ଭଳିଆ ସେଇ ଚୋପା ଭିତରେ ଖାଇଦିଏ ଆଉ ଚୋପା ଫୋପାଡ଼ିଦିଏ।
ହଉ।
ସେଇଥିପାଇଁ ଗାଁ ଖାଇବା ଏଇଥିପାଇଁ ଭଲ ଲାଗେ ନାଇଁ ନାଇଁ ପଖାଳ ନାଇଁ ଏଇ ଯୋଉ ଭାତ ଭାତ ତ ତ ଯାହା ଦେଲେ ବି ଚଳିବ ଯଦି ବ୍ୟକ୍ତିଗତ ଅନୁଭୂତି କହିବାକୁ ଗଲେ ଦଶ ପନ୍ଦର ଦିନ ଅତିଥି ହେଇକି ଯାଏ ଆଉ ତ ଗାଁ ରେ ରହିବାର ସୁଯୋଗ ନଥିଲା ବାପା ବାହାରେ ମୁଁ ବି ବାହାରେ ରହିଲି ମୁଁ ଏବେ ବି ପୁରା ବା ରହୁଛି ସେ ସେ ଭିନ୍ନ କଥା କିନ୍ତୁ ମୋର ଯୋଉ ଅନୁଭୂତି ଜେଜେମା ଆଈ ଗାଁ ଗାଁ ପରିବେଶ ଗାଁ ର ପରି ମାହୋଲ ଭାରି ମନ ଛୁଆଁ ଲାଗେ ଆଉ, ମୁଁ ଭାବେ ଜୀବନର ଯଦି ଜୀବନଟା ଯଦି ଷାଠିଏ ବର୍ଷ ହୁଏ। ଚାଳିଶ ବର୍ଷ ପ୍ରଭୁ ଯେମିତି ହଉଛ ଗାଁ ରେ କଟିବା କଥା କଟିବାର ଥିଲା କିନ୍ତୁ ଗଲା ଗାଁ ରେ ଚାରିଟା ବର୍ଷ ବି ରହିଗଲଣିି। ଯଦି ଭାଗ୍ୟରେ ଥିବ ଶେଷ ଜୀବନ ଟା ଗାଁରେ ରହିବା ପାଇଁ ପସନ୍ଦ କରିବି ମାନେ ସେଇ ଗାଁ ଯୋଉ ଗାଁ ରେ ମୁଁ ମାନେ ସେଇ ଗାଁ ନୁହେଁ ଯୋଉ ଗାଁରେ ମୁଁ ଜନ୍ମ ନାଇଁ ଯୋଉଠି ମୁଁ ପଢିଛି ମାନେ ଯୋଉଟା ମାନେ ମୋର ମାନେ ନର୍ସରିଙ୍ଗଯୋଉଠି ହେଇଛି। ମୁଁ ଯୋଉଠି ଜନ୍ମ ତ ଗୋଟେ ଜାଗାରେ ହେଲି ବଢିଲି ଗୋଟେ ଜାଗାରେ ଏବେ ରହୁଛି ଆଉ ଗୋଟେ ଜାଗାରେ। ସେ କଥା ଛାଡନ୍ତୁ କିନ୍ତୁ ଯୋଉ ଜାଗା ନର୍ଚରିଂ ହେଇଛି। ତାର ପ୍ରାକୃତିକ ସବୁଜିମା ଭଲ ଲାଗେ ପିଲାବେଳେ ଗଁକୁ ଯେତେବେଳେ ଯାଏ ଗାଁ ଖାଇବା କଥା ଯେ ଆମେ ଆଲୋଚନା କଲେ ଗାଁ ଖାଇବା କଥାରେ ମୋର ଏତିକି ମନେ ପଡୁଛି ଯେ ଜେଜମା ଯେତେବେଳେ ଥାଏ ତାକୁ ଭାରି କଷ୍ଟ ହୁଏ, ସେ କିନ୍ତୁ ବାଡିରେ ଖରା ଶାଗ ଲଗାଏ ଗାଁ ବାରିପଟ ନଡ଼ା ରେ ଛତୁ ଫୁଟେ ମା ଛତୁ ଆଣେ ଗାଁ ବାରିରେ ମକା ଲଗା ହୁଏ ଆମରି
ହଁ!
ଗାଁ ବାରିରେ ଆମର ଆମ୍ବ ଗଛ ବି ଅଛି ପିଜୁଳି ଗଛ ବି ଅଛି ତାଳ ଗଛ ବି ମା ଲଗେଇଛି। ମା ଥିଲାବେଳେ ସବୁଗୁଡା ଟିକେ ଆ ଜୈବିକ ବା ଅର୍ଗାନିକ ଫୁଡ ବୋଲି କହେନି କାହିଁକି କେ ଜାଣି ଗୋଟେ ମାନେ ସେତେବେଳେ କାହିଁ ସେଗୁଡା ବୁଝିଉନଥିଲା ମଣିଷ ହଜିଲା ପରେ ଖୋଜେ ଯେମିତି ଏବେ ଟିକେ ସେମିତି ସେମିତି ବେଳେ ବେଳେ ଅନୁଭବ ହୁଏ। ଯଦି ଗାଁ କଥା ମୋ କିଏ ପଚାରେ ମତେ।
ହଁ!
ପାଖିରେ ଥିଲାବେଳେ ଅବଶ୍ୟ ସେଗୁଡା ଏତେ ଏତେ ମାନେ ଭାବନାରେ ମୋର ନଥିଲା ଏମତି ଗାଁ ଗାଁ ଖାଇବା ବାରି ବାରି ଯଉ ବାରିର ଯୋଉ କାନ୍ଧିଆ ଗଛ ହଉ ବା ଯାହା ହଉ ବା ବାରିର ହାତ ହଉ ତବେ ଯେତେବେଳେ ହଜିଲା ପରେ ଧୀରେ ଧୀରେ କାହିଁ ବେଳେ ବେଳେ ମଣିଷକୁ ଖୋଜେ। ମନ ଖୋଜେ ମଣିଷ ତ ନଁ ମନ ଖୋଜେ
ହଁ!
ମୁଁ ସେ ଗାଁ ଖାଇବା ନିହାତି ସବୁବେଳେ ମୁଁ ଇଏ କରେ ଭାତ ବଡିଚୁରା ଶାଗ ଭଜା ଆମ ନିଜ ବା ମାନେ ଯୋଉ କାଙ୍ଗ ଡାଲି କୋଳଛ ଡାଲି ମୁଗ ଡାଲି ଯାହା ଆଗରୁ ବି ମା ଜେଜେମା ଥିଲାବେଳେ ସବୁ ହୁଏ।
ହଁ!
ଏବେ ଆଉ ସେସବୁ ମାନେ ଜୀବନରୁୁ ଯିବାର ବହୁତ ଦୁରରେ
ହଁ!
ତାଙ୍କୁ
ଏବେ ମତେ ବି ସେ ସେମତି ଜିନିଷ ହିଁ ଭଲ ଲାଗେ। ମାନେ ମତେ ଖରା ଟାଇମ ରେ ପଖାଳ ତ ଭଲ ଲାଗେ ବାକି ଅଲଗା ଟାଇମରେ ମତେ ଖବାତ ଭଲ ଲାଗେ। ମ ମରବେେ ଖରା ଦିନ ଆସିଲା। ଗୋଟେ କଥା କହୁଛି ଖରା ଦିନ ଆସିଲା ମାନେ ପ୍ରବଳ ଗରମ ହଉଛି। ସେଇ ଟାଇମ ରେ କଣ କଣ ଭଲ ଲାଗେ ଯାହା ତମ ସେମିତି ଭଲ ଲାଗିବ ନା ଖାଇବାକୁ ଆଡେ ଝାଳ ବଯାଉଥିବା ଆଡେ ଗରମ ଗରମ ଖାଇଲା କେମତି ଲାଗିବ।
ନାଇଁ ମୋ ଅନୁଭୂତି କଣ କି ମତେ ଟିକେ ପାଣି ଭାତ ଖାଇବାକୁ ଭଲ ଲାଗେନି। ମୁଁ ଭାବେ ଯେ ପାଣି ଭାତ ଖାଇଲେ ମୋ ବୁଧି ଟା ପାଣି ଚିଆ ହେଇଯିବ ମୁଁ ଏମିତି ଭାବେ। ହଁ ନିଦ ନିଦ ସେ ପାଣି ଭାତ ଖାଇଲେ ତ ମୁଁ ଟିକେ ପାଣି ଭାତ ପ୍ରିଫର କରେନି ଆଉ। ହ୍ୟାଲୋ। ହ୍ୟାଲୋ।
ହ ହ।
ହ୍ୟାଲୋ।
ହଁ।
ହଁ ନାଇଁ ମୁଁ ଟିକେ ପାଣି ଭାତ ଟିକେ କମ ଖାଇବା ପାଇଁ ଚେଷ୍ଟା କରେ। ଯେହେତୁ ଭାତ ଖରାଦିନେ ନଷ୍ଟ ହେଇଯାଉଛି ରହୁନି ତେଣୁ ବାଧ୍ୟ ହେଇ ପାଣି ଭାତ ଖାଏ। ନହେଲେ ବର୍ଷା ସାରା ମୁଁ ଗରମ ଭାତ ଖାଇବାକୁ ଟିକେ ମତେ ଭଲ ଲାଗେ ଆଉ।
ହଁ ହ।
ଖାଇଲେ ମତେ ଲାଗେ ନିଦ ଆସୁଛି ଅଳସୁଆ ଲାଗୁଛି ମତେ ମତି ଟିକେ ଅନୁବ ହୁଏ ଲେଥାର୍ଜିକ ଲେଥାର୍ଜିକ ପଖା କହିଲ ଆଉ ଖାଏ ଆ ବହୁତ କମ ଖାଏ ଆଉ।
ହଁ। ମାନେ କାହାର ପସନ୍ଦ କେମିତି ଆଉ।
ହଁ କିନ୍ତୁ ଗାଁ ରେ ଯୋଉ ପର୍ବପର୍ବାଣିୀ ପାଳନ କରିବା ହଉ ବିଭିନ୍ନ ପ୍ରକାର ଉଷାଶ କି ଯଉ ପାଳନ କରିବା। ଗାଁ ଲୋକମାନାନଙ୍କ ଭିତରେ ଯୋଉ ଏକତା ଆଧ୍ୟାତ୍ମିକତା ନିବିଡ଼ତା ଟା ସେଟା ସହରରେ ବହୁତ କମ ଦେଖିବାକୁ ମିଳେ।
ହଁ।
ମାନେ ଲୋକମାନଙ୍କ ଭିତରେ ଆଉ ସେଇ ଯୋଉ ଘନିଷ୍ଠତା ଟା ସହରରେ ମାନେ ଏମତି ନାହିଁ ଯେ ଗାଁ ରେ ସବୁ ଭଲ ଗାଁ ରେ ଏଇଟା ଗୋଟେ ଜିନିଷ ଖରାପ ଗାଁରେ ଯଦି କିଛି ବି ଗୋଟେ କାହା ଘରେ କିଛି ବି ଅଘଟଣ ଘଟେ। ଆ ସମସ୍ତେ ସାହାଯ୍ୟ କରନ୍ତି କିନ୍ତୁ ଯଦି କିଛି। ବି ଭୁଲ କିଛି ହେଇଯାଏ କାହା ଦ୍ଵାରା ତାକୁ ସମାଲୋଚନା ଟିକେ ଅଧିକ ଦେଖିବାକୁ ମିଳେ ଗାଁରେ ଯୋଉଟା କି ସହରରେ ଦେଖିବାକୁ ମିଳେନି ଯେ ସହରରେ ସମସ୍ତେ ନିଜ ଜୀବନରେ ବ୍ୟସ୍ତ କେହି କାହା ଜୀବନରେ ହସ୍ତକ୍ଷେପ କରିବା ପାଇଁ ମାନେ ସମୟ ଦିଅଛନ୍ତିି।
ହଁ।
ସେ ଗୋଟିକ ଜିନିଷ ସହରରେ ନିହାତି ଭାବରେ ଭଲ ଏହା ବ୍ୟତୀତ ସହରରେ ମଧ୍ୟ ଯୋଉ ଶିକ୍ଷାର ବ୍ୟବସ୍ଥା ଶିକ୍ଷା ଟା ଅତି ସହଜରେ ଉପଲବ୍ଧ ଟଉସନ ର ସୁବିଧା ରହିଥାଏ। ଡାକ୍ତର ବି ରହିଥାନ୍ତି ସ୍ଵାସ୍ଥ୍ୟର ବି ସୁବିଧା ରହିଥାଏ ନା କଣ କହୁଛନ୍ତି ଆ ଣକପ ଆ ଆପଣ ଏ କଣ କହୁଛନ୍ତି। ନ ମୁଁ କହିଲି ସହରରେ ଶିକ୍ଷା ଆଉ ସଵାସ୍ଥ୍ୟର ସୁବିଧା ବହୁତ। ମାନେ ଭଲ ଭାବରେ ଉପଲବ୍ଧ ହେଇପାରିଥାଏ ଯୋଉଟା କି ଗାଁ ରେ ମିଳିପାରେନି।
ବପର ହଁ।
ସେଇ କଥା କହୁଥିଲେି ଆପଣଙ୍କ ମତାମତ
ମୋର ମତାମତ ହିଁ ସେଇ ସେମ ରହିବ ହେଲେ।
ହଁ। ତେଣୁ ସେମିତି ଚାଲିଛି ଗାଁ ସହର ସମସ୍ତଙ୍କର କିଛି କିଛି ମାନେ ଉପକାର ଉପକାରୀ ମାନେ ଉପକାର ଗୁଣ ବି ରହିଛି କିଛି ଅପକାରିତା ମଧ୍ୟ ରହିଛି। ତେଣୁ କାହାକୁ ଭଲ କାହାକୁ ଖରାପ କହିପାରିବା ନାହିଁ ଉଭୟ ଆମ ଜୀବନର ଗୋଟେ। ମାନେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମୁଁ ଚାହେଁ ବର୍ଷକୁ ଅନ୍ତତଃ ଥରେ ଦୁଇଥର ଆମେ ଗାଁକୁ ଯିବା ଦରକାର ସେ ଗାଁ ପରିବେଶ ରେ ବଞ୍ଚିବା ଆଉ ବଢିବା ମଧ୍ୟ ଦରକାର। ହଉ ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।